ହାଲୋ।
ହାଲୋ।
ହଁ।
କଣ କରୁଥିଲେ?
କିଛି ନାହିଁ ଏବେତ ଶୋଇକି ଉଠୁଚି ଆଉ।
ଛ ଆଉ ଆଜି କଣ ବନେଇଥିଲ ଖାଇବାରେ କଣ ହେଇଥିଲା ଆଜି?
ଭାତ ଡାଲି ସ ହ ଆଚ୍ଛା। ଆଉ କଣ କୁହନ୍ତୁ। ହ୍ୟାଲୋ
ହ୍ୟାଲୋ ଆଜି ଖାଇବା କଣ ବନେଇଥିଲେ ଘରେ।
ଆଜି ବନେଇଥିଲି ଭାତ, ଡାଲି, ସଲରା ଭଜା, କଲରା ଭଜା। ଏମିତି ସବୁ ବନେଇଥିଲି ଆଉ।
ତମେ କଣ ବନେଇଥିଲ।
ଆମର ଆଜି ମୁଁ ସକାଳେ ପଖାଳ ଭାତ, ଚିଙ୍ଗୁଡି ମାଛ ଭଜା, ବଡି। ଚୁରା ଆମ୍ବ ଲାଗେ ଖାଇଥିଲି ତାପରେ ଦିପହରେ ବୋଉ ବନେଇଥିଲା ଚିକେନ ଆଉ ସାଲାଡ ସେତିକି।
ଆଚ୍ଛା।
ଖାଇକି ଶୋଇଥିଲି ଏବେ ଲାଇନ ପଳେଇଲା ତ ହେଠୁ ଉଠିକି ବାହାରେ ଆସି ବସିଛି।
ବାହାରେ କଣ କରୁଛନ୍ତି ବସିକି।
ବାହାରେ ବସିକି ବହିଟେ ଅଷ୍ଟମ କ୍ଲାସ ବହିଟେ ଦେଖୁଥିଲି ଆମ ପୁତୁରାର ବହିଟେ। ବଦଳିଛି ତ ଅଷ୍ଟମ କ୍ଲାସ ସବୁ ଏବେ ବହି ବଦଳିନି କି ସବୁ ଓଡିଶା ଯ ସରକାରର। ସେଇସ୍ ସେଇ ବହି ବଦଳିଚି ତ ସେଇ ବହି ଗୋଟେ ବିଷୟ ପଢୁଥିଲି ଆଉ ଜାତୀୟ କବି ବୀର କିଶୋର ବିଷୟ ବସି ପଢୁଥିଲି।
କେମିତି କଣ ସେ ବହିରେ କଣ ପଢିଲେ।
ବୀର କିଶୋରଙ୍କ ବିଷୟରେ ପଢିଲି ଆଉ ସେଇ ବିଷୟ। ବୀର କିଶୋରନ ଜାତୀୟ କବି ବୀର କିଶୋର। ସେ ଜନ୍ମ ହେଇଥିଲେ ଅଠରଶହ ଛୟାନବେ ପଞ୍ଚିରେ। ଆଠଶ ହ୍
କୋଉ ବିଷୟରେ ସେ କବି
ଜାତୀୟ କବି ବୀର କିଶୋର।
ହଁ ତାଙ୍କର କବିତା ତ ବହୁତ ଭଲ ଲାଗେ ମତେ ବି। ମୁଁ ବି ପଢେ ସେ ମୋ ଝିଅର ପଢାରେ ଲେଖା ଥାଏ।
ଆଚ୍ଛା ସେ ବହି ତ ତୃତୀୟ କ୍ଲାସ ରୁ ବି ଅଛି ସେଇ ଜାତୀୟ କବି ବୀର କିଶୋର ଛୁଆରୁ ପଢିଲେଣି ଏବେ ଯାକେ ବି ଅଛି। ସେ ଅଷ୍ଟମ କ୍ଲାସ ନୂଆ ବହି ଯୋଉ ବାହାରିଛି ସେଥିରେ ବି ଜାତୀୟ କବି ବୀର କିଶୋରଙ୍କ ବିଷୟ ଅଛି।
ସବୁଥିରେ ଅଛି ଆଉ କଣ ତାଙ୍କର ଗୋଟେ କବିତା ବି ଭଲ ଲାଗେ। ସେ ରଥଯାତ୍ରା ବିଷୟରେ ବି କଣ ଗୋଟେ ଲେଖିଥିଲେ କବି କବିତା ଲେଖିଥିଲେ ଭଲ ଲାଗେ। ରଥଯାତ୍ରା ଆସିଲାଣି ଆଉ କଣ।
ରଥଯାତ୍ରା ଆସିଲାଣି ଆଉ ଦେଖିଯିବ ଏଥର ପୁରୀ ଯିବ କି ନାଇଁ ରଥଯାତ୍ରାକୁ
ନାଇଁ ଏତେ ରସରେ କିଏ ଯିବ। ଏ ତ ଏଠା ଆମର ଏଇଠି ପାଖରେ ହଉଛି ସେଇଟା ଦେଖିଦବୁ ଆଉ କଣ ଯା ଯିବା ପାଇଁ ଭାବୁଥିଲୁ ଯେ କିନ୍ତୁ ବହୁତୁ ମାନେ ଭିଡ ଥିବ ଏବେ ଦେବସ୍ନାନ ପୂର୍ଣ୍ଣିମା ହବ। ତା ପରଠୁ ତ ତା ପୂର୍ବରୁ ତ ଭିଡ ହବ ଆଉ।
ହଁ ସେ ଦେବସ୍ନାନ ପୂର୍ଣ୍ଣିଆ ପରେ ଠାକୁର ରହିବେ ମହାପ୍ରଭୁ ଅନସର ଗୁଳିଗୁଳି ହବ ଦେବସ୍ନାନ ବସ୍ ହଁ ଠାକୁରଙ୍କୁ ଜର ହୁଏ ଏ ଫୁଲୁୁରୀ ତେଲ, ଦଶମୁଢା ଆ ଆ ଦଶମୁଢା ତେଲ ଏସବୁ ଦିଅନ୍ତି ଠାକୁରଙ୍କୁ ଲଗାନ୍ତି ମ ସେବାୟତ ମାନେ ତାଙ୍କଠେଇ ଲଗାନ୍ତି। ଶହେ ଆଠ ଗରାରେ ପାଣିରେ ଜଗନ୍ନାଥ ପ୍ରଭୁ ଜଗନ୍ନାଥ ଗାଧାନ୍ତି ତାପରେ ତାଙ୍କୁ ଜର ହୁଏ।
ତାପରେ କଣ କେମିତି ଭଲ ହୁଅନ୍ତି? ଚିକିତ୍ସା କଣ ହୁଏ?
ଚିକିତ୍ସା ହୁଏ ଆୟୁର୍ବେଦିକ ଜିନିଷ ଦିଅନ୍ତି ଫୁଲରୁ ତେଲ ଦଶମୂଢା ଦଶମୂଳ କଢା ଏସବୁ ଲଗାନ୍ତି ସେବାୟତମାନେ ତାଙ୍କ ଦେହରେ ମାଲିସ କରନ୍ତି। ତାପରେ ଅନସରରେ ରୁହନ୍ତି।
ହଁ ହଁ ତାପରେ ନଦିନ ପରେ ସେ ବାହୁଡା ଯାତ୍ରା ନା ଗୁଣ୍ଡିିଚା ଯାତ୍ରା ବୋଧେ କୁହନ୍ତି। ଯାତ୍ରା ହୁଏ।
ହଁ ସେଠି ଗୁଣ୍ଡିଚା ଯାତ୍ରା ହୁଏ ରଥ ଯାତ୍ରା ହୁଏ ଗୁଣ୍ଡିଚା ଯାତ୍ରା ବାହୁଡା ଯାତ୍ରା କୋଉ ଗୁଣ୍ଡିଚା ଯାତ୍ରା କହନ୍ତି?
ସେ ନଅ ଦିନ ପରେ ହୁଏ ନା କେତେ ଦିନ ପରେ ହୁଏ?
ସେ ନଅ ଦିନି ପରେ। ନଅ ଦିନ ପରେ ଯାତ୍ରାରେ ସେ ଏ ମାଉସୀ ମା ଘରକୁ ଯାଆନ୍ତି ମାଉସୀ ମା ଘରକୁ ପହଞ୍ଚିଲା ପରେ ପୋଡ ପିଠା ମାଉସୀ ମା କରିଥିବେ ତାକୁ ଖାଆନ୍ତି ଦିଅନ୍ତି। ଆଉ ଅଛି ପରମ୍ପରା ଅନୁଯାୟୀ ଯାହା କରନ୍ତି ରୀତିନୀତି ଏ ଯୋଉ ଅନୁଯାୟୀ କରନ୍ତି ମହାପ୍ରଭୁଙ୍କର ତ ବହୁତ ରୀତିନୀତି ଅଛି।
ସେ ସବୁ ମାନେ ତିନି ଜଣ ଯାଆନ୍ତି ନା ବଡ ଠାକୁର ତାଙ୍କ ଭଉଣୀ ଆଉ ସାନ ଠାକୁର
ହଁ। ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ। ଯାନ୍ତି।
ଭଲ ସେଇ ଟାଇମରେ ପ୍ରବଳ ଭିଡ ହଉଥିବ।
ବହୁତ ଭିଡ ଏବେ ବି ରଜ ସଂକ୍ରାନ୍ତି ଦିନ ଏତେ ଭିଡ ଯାଇଥିଲୁ ଆମେ। ଲାଇନରେ ରହିଲୁ ଏଗାରଟାରୁ ରହିଲୁ ଯେ ସନ୍ଧ୍ୟା ଛଅଟା ସାତଟା ଯାକେ ରହିଲୁ ଲାଇନ ରେ କେବଳ ଲାଇନରେ ପୁଣି ଦର୍ଶନ କରିବା ପାଇଁ ଦଶଟା ବାଜିଗଲା।
ଏ ଲୋକ ଯାଉଛନ୍ତି ନା ସେ ସବୁ ସୁବିଧା ହେଇଗଲା ଟ୍ରେନ ସୁବିଧା ସବୁ ହେଇଗଲା ସବୁ ଜାଣିଲେ ଆରାମରେ ଯାଇକି ଆସିପାରୁଛନ୍ତି ସମସ୍ତେ ଗଲେ ସମସ୍ତଙ୍କୁ ବି ଦରକାର ସମୟ ଟିକେ କୋଉଠି ଯିବା ପାଇଁ ପୁଣି ସମୁଦ୍ର ଅଛି ସେଠି ତ ଆଉ ଟିକେ ମଜା।
ସାଙ୍ଗ ସାଥିରେ ଗଲେ ବହୁତ ବଢିଆ ଲାଗେ ସବୁ ଫାମିଲି ନେଇକି ଯାଆନ୍ତି ପରିବାର ନେଇ ବାହାର ଲୋକ ଲୋକ ବେଶୀ ମୁଁ ଦେଖୁଛି ପୁରୀ ଯାଆନ୍ତି ବାହାର ଲୋକ ଅଧିକ ଯାଉଛନ୍ତି।
ଆମେ ପାଖ ଲୋକ କଣ ଟ୍ରେନ ମିଳିଲେ ସାଙ୍ଗେ ସାଙ୍ଗେ ବସି ପାଇଲେ ଗଲେ। ବାହାରେ ଲୋକ ଆସୁଛନ୍ତି ସେମାନଙ୍କ ପାଇଁ ସେଟା ହେଇଏନି ଆମ ପାଇଁ ଆମେ ପାଖରେ ଥାଇକିନା ବି ଆମ ପାଇଁ ଯେତେ ଗଲେ ବି ଆମେ ଆଉଥରେ ଯିବା କେତେ ଖୁସି ଲାଗୁଛି ମନ ଭରୁନି।
ଏଇ ମା ସବୁ ଦୁଃଖ ଦୂର ହେଇଯାଏ।
ହଁ ସବୁ ବହୁତ ଭଲ
ମୁଁ ଛୁଆ ବେଳେ ତିନି ଥର ଯାଇଥିଲି ତାପରେ ଏବେ ଚାରି ପାଞ୍ଚ ଥର ଗଲିଣି
ଯାହା ହଉ ତ କୁହନ୍ତି ନା ତାଙ୍କ ଡାକରା ନ ଆସିଲେ କେହି ଯିବେନି।
ହଁ ସେ ପୁରୀ ଠାକୁର ଡୋରି ଲାଗିଲେ ଜଗନ୍ନାଥଙ୍କର ଯିଏ ଯାଇପାରିବ।
ମୁଁ ଛୋଟବେଳେ ଥରେ ଯାଇଥିଲି ତାପରେ ମାନେ ପାଞ୍ଚ ଛଅ ବର୍ଷ ନା କେତେ ବର୍ଷ ହେଇଥିଲା। ତାପରେ ପଚିଶ ବର୍ଷ ଯାକେ କେବେ ବି ଯାଇପାରିଲନି କେବେ ବି ଗଲିଣିି। ତାପରେ ଏମିତି ଟିକେ ଦେହ ପା ଖରାପ ହେଲା ଦେହପା ଖରାପ ରେ କଟକ ଯାଇଥିଲୁ। ସେ
ସେଇଠୁ ସେଇଠୁ ଗଲୁ ଭାରି ଆଉ ସେ ବୁଲିକି ଆସିଲୁ ତାପରେ ଦୁଇ ତିନି ଥର ଗଲି। କିନ୍ତୁ ଡୋରି ବିଲକୁଲ ପଚିଶି ବର୍ଷ ପୁରା ଫାଙ୍କା ଡୋରି ବିଲକୁଲ ଲାଗିଲାଣିି। ଏବେ ବି ଚାହୁଁଛି ଯିବା ପାଇଁ କିନ୍ତୁ ଯାଇପାରୁନି ଯିବା ପାଇଁ ଚେଷ୍ଟା କରୁଛୁ। ଭାଙ୍ଗି ଯାଉଛି ଚେଷ୍ଟା ଆମର ଭାଙ୍ଗି ଯାଉଛି।
ଠାକୁରଙ୍କୁ ଡୋରି ନ ଲାଗିଲେ ଠାକୁର ନ ଯାଇଁଲେ ତାଙ୍କ ସ୍ଥାନକୁ ଯାଇପାରିବନି। ମୁଁ ଷଷ୍ଠ କ୍ଳାସ ରେ ଯାଇଥିଲି ଥରେ ତାପରେ ଗଲି ଆର ବର୍ଷ ଗଲି ସାଙ୍ଗ ମାନଙ୍କ ତାପରେ ଆଗରୁକୁ ଯାଇ ନଥିଲି କେବେ ଷଷ୍ଟ କ୍ଲାସ୍ ରେ ଯାହା ଯାଇଥିଲି। ପଡୁଥିଲା ବେଳେ।
ସେ ଯେତେବେଳେ ସୁବିଧା ମିଳୁଛି ଯିବା କଥା। ଆମ ଫ୍ୟାମିଲିରୁ ଜଣେ ଅଛନ୍ତି ମୋର ନାନୀ ଲାଗିବେ- ସେମାନେ ବର୍ଷକ ତାହ ହେଲେ ଦି ଚାରି ଥରେ ଯାଉଛନ୍ତି। ଏମିତି ଥିବେ ଥିବେ ଆଜି ରବିବାର ଅଛି ଚାଲ ପୁରୁରୀ ଯିବା ବୁଲି। ଟ୍ରେନ ରେ ବି ଟ୍ରେନ ରେ ବି ଯାଆନ୍ତି କିନ୍ତୁ ଏଇନେ ଉଠିବେ ଏଇନା ଲେଇବେ। ନିଜ ଗାଡି ତ ଯାହାର ସୁବିଧା ଅଛି ସେଟା ଚଳିବ ସେ ଗାଡ଼ିରେ ମନ ହେଲା ଚାଲ ଟ୍ରେନରେ ଯିବା ବୁଲ ଦେଇେଇକି ଆସେ। ତାଙ୍କୁ କେତେ ଡୋରି ଲଗଉଛନ୍ତି ସେ ବି ଭଲ ବହୁତ ମାନେ ଭଗବାନଙ୍କୁ ମାନନ୍ତି। ଠାକୁରଙ୍କୁ ପୁରା ପୂଜା କରନ୍ତି ତାଙ୍କ ମୂର୍ତ୍ତି ହିଁ ରଖିକି ଘରେ ପୂଜା କରନ୍ତି। ସେ ସେ ରଥଯାତ୍ରା ବି ଛୋଟ ର ରଥ ବନେଇକି ନିଜ ଘରେ ରଥ ଯାତ୍ରା କରନ୍ତି ଛୁଟିଆ ମୁୁଟିଆ କିନା। ଯାହା ଯେମିତି ତାଙ୍କ ଦ୍ଵାରା ସମ୍ଭବ ହୁଏ ସେ କରନ୍ତି।
ଜଗନ୍ନାଥଙ୍କ ଭକ୍ତ ପୁରା ବୋଧେ।
ହଁ ସେ ପୁରା ଭକ୍ତ ସିଏ ତାଙ୍କ ଝିଅ ଗୋଟେ ଅଛି ସିଏ ତ ପୁରା ସେ ଆଉ ବାହାଘର ହେବା ପାଇଁ ମନା କରୁଛନ୍ତି ସେ ପୁରା କହୁଛନ୍ତି ମୁଁ ଭକ୍ତି ମାର୍ଗରେ ଗଲି। ମୁଁ ଆଉ ବାହାଘର ଘର ସଂସାର କରିବିନି। ସେ ସେଥିରେ ରହିଗଲା ଆଉ।
ଆମର ତ ସବୁ ଯେତେ ବୁଲିବା ଜାଗା ପୁରା ଯାହା ପୁରୀ। ସମସ୍ତେ ଯିଏ ଚାହିଁବୋ ପାଟିରୁ କୁଆଡେ ବୁଲିଯିବା ପୁରୀ ଜଗନ୍ନାଥ ଦର୍ଶନ। ଓଡିଶା ସାରା ଲୋକ ଜଗନ୍ନାଥ ହିଁ ଯେତେ ବୁଲିଲେ ଯୁଆଡେ ଯୁଆଡେ ବୁଲୁଛନ୍ତି କିନ୍ତୁ ପ୍ରଥମ ହେଲା ଜଗନ୍ନାଥ ଦର୍ଶନ।
ହଁ ସୁବିଧା ଅଛି ସମୟ ବି ବେଶୀ ଖର୍ଚ୍ଚ ବି ନାହିଁ କମ ଖର୍ଚରେ ବି ହେଇଯିବ ପାଖ ଲୋକ କନା।
ହଁ ଆଉ କଣ ଲକ୍ଷ୍ମୀ ମା ଆସନ୍ତି ଯୋଉ ରାଗନ୍ତି ଲକ୍ଷ୍ମୀ ମାଙ୍କୁ ଆଣ ନଥାନ୍ତି ଜଗନ୍ନାଥ ମା ଲକ୍ଷ୍ମୀ ରାଗନ୍ତି। ହଁ
ହଁ ଶୁଣିଥିଲି ସେ କାହାଣୀ ତାପରେ ସେଠୁ କଣ ହୁଏ?
ତାପରେ ସେ କଣ ରସଗୋଲା ଦେଇକି ଭଙ୍ଗ କରନ୍ତି ରାଗ ଶାନ୍ତ କରନ୍ତି। ରସଗୋଲା ଆମର କୁହନ୍ତି ଜଗନ୍ନାଥଙ୍କ ପରମ୍ପରା ଅନୁଯାୟୀ।
ହଁ ରସଗୋଲା ଆଚ୍ଛା ମିଠା ଦେଇକି
ତାଙ୍କ ରାଗ ଭଙ୍ଗ କରନ୍ତି ରସଗୋଲା ଦେଇକୀ। ହଁ ହଁ ଆ ଲକ୍ଷ୍ମୀଙ୍କ ଦର୍ଶନ କଲେ ଲକ୍ଷ୍ମୀଙ୍କ ବି ଲାଇନ୍ ଲଗେଇକୁ ପଡେ ସେଠି ବହୁତ ଟାଇମ ଲାଇନ୍ ଲଗେଇବାକୁ ପଡୁଛି ଲକ୍ଷ୍ମୀ ପଙ୍କୁ ବି ଦର୍ଶନ କରିବା ପାଇଁ। ଜଗନ୍ନାଥଙ୍କୁ ତ ଯେତିକି ସେପଟେ ଲକ୍ଷ୍ମୀ ମାଙ୍କୁ ବି ଲାଇନ ରବା ପାଇଁ ରାତି ହେଇଯାଉଛି।
ସେଇଠିକି ଯିବ ମାନେ ମହାପ୍ରଭୁଙ୍କୁ ଦେଖିବ ମାନେ ତ ତାଙ୍କ ଧର୍ମ ପତ୍ନୀଙ୍କୁ ବି ତ ଦେଖିଯିବ ନା।
ହଁ।
ସେଠି ସମସ୍ତେ ସେ ଲୋକ ସେଠି ଖଡିରେ ବି ଲେଖନ୍ତି ପଦ୍ମ ଫୁଲ କରନ୍ତି କଣ ନାଁ ଲେଖନ୍ତି
ସେଇ ଲକ୍ଷ୍ମୀ ମାଙ୍କ ମନ୍ଦିରରେ?
ହଁ କଣ ଖଡି ନିଅନ୍ତି ସେ ମୋ ନାନୀ ହେରିକା ତାଙ୍କ ସହିତ ଯାଇଥିଲୁ ଥରେ ସେ କଣ ଲେଖ କୁହନ୍ତି ଲେଖିଲେ ଭଲ। ଏମିତି କଣ କଣ କୁହନ୍ତି ଗୁରେ। ସେଟା ଆମେ ତ ଏତେ ବୁଝିନୁ କିନ୍ତୁ ତାଙ୍କ ଅନୁସାରେ ଭଲ ଲ
ଆଛ
ହୁଁ ହଁ ହଉ ଯାଉଛି ରଖୁଛି। ବାସନ ପଡିଛି ତ ମାଜିବି।